ହ୍ୟାଲୋ। ହଁ ମ୍ୟାଡାମ କଣ କରୁଛନ୍ତି ହଁ ମ୍ୟାଡାମ କଣ କରୁଛନ୍ତି?
ଏଇ ଛାତ ଉପରେ ବୁଲୁଛି ଆଉ ଗରମ ହଉଛି ତ ଟିକେ ବୁଲୁଛି ସେଥିପାଇଁ ଛାତ ଉପରେ ଆସି ଶିକେ ଆଉ।
ଓ ହୋ ହୋ,
ଆପଣ କଣ କରୁଛନ୍ତି?
ମୁଁ ଏଇ ଛାତ ଉପରେ ଆସିକି ବସିଥିଲି ଭାବୁ ଯାଉଛି ତଳକୁ ଯିବି ହାରି ଛାତ ଉପରୁ ଅଇଲେ ନିଦ ଲାଗ ଲାଗୁଛି ପବନ ଜଉ ହଉଚି,
ସନ୍ଧ୍ୟା ବେଳ ଟା ନିଦ ଲାଗିଲାଣି ଆପଣଙ୍କୁ।
ଏ ଯୋଉ ପବନ ଟିକେ ଦଉନି ଥଣ୍ଡା ଥଣ୍ଡା ପବନ ଆମେ ଏପଟେ ଦଉଚି। ବର୍ଷା ଟା ଉଠେଇଛି ବୋଲି ବୋଧେ। ସେ ଆମ ଆଡେ ଉଠେଇଛି ବୋଦେନା କଣ? ସେଇଥିପାଇଁ ତତେ ଥଣ୍ଡା ଥଣ୍ଡା ଟିକେ ପବନ ଦଉଛି। ସେ ତ ନିଦ ଟିକେ ଆଖି ମାଡି ମାଡି ପଡୁଛି ଆଉ।
ଆମଆଡେ ତ ଗରମ ହଉଛି ଆଉ।
ହଁପା ଯଉ ଗରମ ଏବେ ରୋଷେଇ ବାସ ସରିଲାଣି। ଆମର ତ ଆସିଲୁ ଆଉ ଛାତ ଉପରକୁ ଟିକେ ଆଇଥିଲୁ। ଏ ନିଦ ଲାଗିଲାରୁ ଭାବୁଛି ଯାଉଛି ଯିବି ହାରି।
କଣ ରୋଷେଇ କରିଚନ୍ତି ଆଜି?
କରିଥିଲୁ ଭାତ ଡାଲି ଆଳୁ ସିଜା।
ହୁଁ ହୁଁ।
ଆଉ କଣ ଖାଇଛୁ ଆଜି ସନ୍ଧ୍ୟାବେଳେ କୁ।
ସନ୍ଧ୍ୟାବେଳେ ଖାଇଥିଲି ଏଇ ଯୋଉ ମୁଢ଼ି ଚକଟା ଖାଇଥିଲି କ୍ଷୀର ପକେଇ ଆପଣ କଣ ଖାଇଥିଲେ?
ମୁଁ ଖାଇଥିନି ଟିକେ ଏଇନେ ଚାଟ ଖାଇଥିଲି। ଆଉ ଖାଇଥିଲି ବିସ୍କୁଟ ପାଣିରେ ମଡେଇକି ବିସ୍କୁଟ ଟିକେ ଖାଇଥିଲି।
ଓ ହଁ।
ହ
ଆଉ। ଘରେ ସବୁ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି କାଲି ଠୁ ତ କାମ ଲାଗିଯିବ ଛୁଆଙ୍କର କାଲିଠୁ ସ୍କୁଲ ଖୋଲିଯିବ। ପୁଅ ଝିଅ ଦିଆଙ୍କର ସେମାନେ କାଲିଠୁ ସ୍କୁଲ ଯିବେ। ସକାଳୁ ପୁରା କାମ ଜୋର ହେଇଯିବ। ଏଇ ଛୁଆ ସବୁ ଟ୍ୟୁସନ ଯାଇଥିଲେ ତ ମୁଁ ଯାଉଛି ଟିକେ। ଆମେ ଟିକେ ବସି ପଡିକି ଛାତକୁ ଟିକେ ଆସିବା ଭାରି ଆଉ।
ଆଉ ଆପଣଙ୍କ ପୁଅ କଣ କରୁଛି?
ସିଏ ଘରେ ପାଠ ପଢୁଥିଲା ମୁଁ ଛାତ ଉପରକୁ ଆସିଥିଲି ତ। ଆଉ ତାକୁ ଦେଖିନି ସେ କଣ କରୁଛି ଆଉ
ଏକିଟିଆ ବସି ପଢୁଚି କେଡେ ବଡ ପିଲାଟେ କି?
ମୋ ପୁଅକୁ ଚାରି ବର୍ଷ।
ଏକା,
ତାଙ୍କ ବାବାଙ୍କ ପାଖରେ ପଡୁଥିଲା ତାଙ ବାବା ଯାଇଥିବେ ଯଦି ତେନ ଦି ଦି ଭାଇଙ୍କୁ ଟ୍ୟୁସନ ଆଣିବାପାଇଁ ତାହେଲେ ସେ ଏକା ବସିଥିବ ଆଉ।
ଓ ହୋ।
ଆଉ ତମେ ଏବେ କଣ କରୁଚ?
ମୁଁ ଏବେ ଆଉ କାଇଁ କଣ ବସିଛି ଛାତ ଉପରୁ ଆସି।
ଆମର କଣ କହିଲେ ଯୋଉ ବର୍ଷା ଟା ଉଠେଇଲାଣି ସବୁ ତାପ ବିକ ତ ଆଖା ସର ତ ତାରା ବି ଗୋଟେ ନାହିଁ। ବସ୍ତରେ ମୁଁ କହିଲି ଦେଖିବା ଦେ ବର୍ଷା ମଁ ତ ମତେ କାଇଁ ଦେଖା ହାଉନା ଦଦି ଭିତରେ ଭିତରେ କୁଆଡେ ପଡିଥିଲି
ବର୍ଷା ଉଠେଇଛି ଆପଣଙ୍କ ଆଡେ, ଆଉ ସେଇଥିପାଇଁ ପଡୁନି ଆମ ଆଡେ ଉଠେଇନି ସେପାଇ ପଢିଛି ଆଉ।
ଓ ହଁ ସେୟା ହେଇଥିବ ଆଉ।
ହଁ। ସବୁଆଡେ ତ ସମାନ ଗୋଟେ ଗୋଟେ ସେଇଠି ବର୍ଷା ହଉଥିବ ଖଣ୍ଡା ଜାଗାରେ ପୁଣି ବର୍ଷା ହଉନଥିବ। ଆଛ।
ହଁ ବା।
ସେମିତିଆ ଆମ ଆଡେ ହଉଛି ଗରମ ଆପଣଙ୍କ ଆଡେ ବର୍ଷା ଉଠିଲମେ ପବନ ହଉଚ ଆ ଆଉ।
ହଁ ହ। ବର୍ଷା କଥା କହୁଛନ୍ତି ବର୍ଷା ଦିନ ହେଲା ଏବେ ତ ଯେତେବେଳେ ନାହିଁ ସେତେବେଳେ ବର୍ଷା ହେବ ତାର ବର୍ଷା ସହିତ ଆଉ କିଛି ଇଏ ନାହିଁ।
ଆମର ଏପଟେ ବହୁତ ବର୍ଷା ହୁଏ
ଆମର ତ ନଈକୂଳ ଏରିଆ ଏଇ ଯୋଗୁ ଆମ ଆଡେ ବି ଟିକେ ବର୍ଷା ହୁଏ।
ହଁ ହୁଁ।
ହ। ବର୍ଷା ଦିନ ଟା ମତେ ଆଚୁଆଲି ମାନେ ପ୍ରକୃତରେ ଭଲ ଲାଗେ କିନ୍ତୁ ମୁଁ ଆକଚ ମୋର କହିବା କଥା କି ବର୍ଷା ଯୋଉଠି ଦରକାର ସେଇଠି ହବ କୂଅରେ ହବ ବିଲ ଭାଡ଼ିରେ ହବ କେବେ ରାସ୍ତା ଘାଟ ଘର ଏଇଠି ବର୍ଷା ହବନି ବର୍ଷା ଦିନ ଟିକେ ପଚର ପଚରେ ହୁଏ ନହେଲେ ବର୍ଷା ଦିନ ଟା ବର୍ଷାରେ ଭିଜିବାକୁ ଭଲ ଲାଗେ କିନ୍ତୁ ବେଶୀ ବର୍ଷା ହେଲେ ଟିକେ ଭଲ ଲାଗେନି
ଠାକୁରଙ୍କୁ କହିଲା ହେଇଠି ଗୋଟେ ଏତି ପାଇପ୍ ଭଳିଆ ପକେଇଦେଲେ କୂଅରେ ଆପଣଙ୍କର ପଶି ସି ଯିବ ଆଉ।
ହଁ ସେ ଏମତି ତ କଲେ ଆହୁରି ବଢ଼ିଆ ଏଇ ଯୋଉ ଖରା ଦିନ ଏଇ ବର୍ଷ ଆମର କଣ ହେଲା କହିଲେ ମାନ ଖରା ଦିନ ବୋଧ ମାର୍ଚ୍ଚ ମେ ମାସ ବଳକୁ ଅ ଜେଷ୍ଠ ଳକୁ ଆମ କୂଅ ପୁରା ଶୁଖିକି ମାନେ କିଛି ପାଣି ନଥିଲା ଆମ କୂଅ ଏତେ ମାନେ ହଇରାଣ ଆମେ ହେଇଛୁ ବାହାରୁ ଆଣିକି ପାଣି ପିଇବୁ ରୋ ରୋଷେଇ କରିବା ପାଇଁ ହଇରାଣ ଏବେ କିନ୍ତୁ ଏଇ ଯୋଉ ବର୍ଷା କେତେ ଦିନ ହେଲା ଆମକୁ କୂଅରେ ଏବେ ଅଧ କୁଏ ପାଣି ଦେଖିକି ପୁରା ଖୁସି ଲାଗୁଛି ମୁଁ ଘରକୁ ଗଲା ବେଳ ଟିକେ ତଳେ ଥିଲା ପାଣି ମୁଁ ଘରୁ ଆଇଲା ବେଳକୁ ପୁରା ଅଧ କୋଇ ଉପରେ ହେଇ ମୁଁ ଦେଖିକି ପୁରା ଖୁସି ଆଉ ଯାହା ହଉ ଆମ ଘରେ ପାଣି ନଥିଲା କେତେ ପାଣି ହେଇଯାଇଛି
ର ଦେଇ ଦେଇଚନ୍ତି ତାହେଲେ ଟିକେ ପାଣି ଆପଣଙ୍କ ମନ ଦୁଃଖ ହେଇଯାଇଥିଲା ବୋଲି ଆଉ।
ହଁ କୁହନ୍ତୁନି, ଆମର ଟୁଲୁ ଖୋଲିକି ରଖିଦେଲୁ ସ ବାହାରେ ଯୋଉ ଆସୁଛି ସ୍ୱଜଳ ଧାରା ପାଣି ସେଇ ପାଣି କି ଟାଙ୍କିରେ ପୁ ପୁରେଇ କିି ହାତ ଧୁଆ ଧୋଇଲୁ ଯେହେତୁ ହାତ ଧୋଇବା ଅଭ୍ୟାସ ହେଇଯାଇଛି ନା ଆଉ ଯେତେ ବି ଇ ଆଣିକି ମାନେ ଟେକା ପାଣିରେ ଆ ହାତ ଧୋଇହେଲେ ଭଲ ଲାଗୁନି। ଟିକେ ମନେ ପଡି ଯାଉଛି ଟିକେ ବେସିନ୍ ଟାକୁ ଖୋଲିଦବା ଏବେ ହଁ ବା ସେଇଥିପାଇଁ ଭାରି ପାଣି ନଥିଲେ ଭାରି ଅସୁବିଧା ବର୍ଷାକୁ ଆମେ କହୁଛେ କାଇ ବର୍ଷା ହଉଚି କିନ୍ତୁ ପାଣି ନଥିଲା ବେଳକୁ ଖାଲି ଖୋଜୁଛି ଆଜି ଟେ ବର୍ଷା ହୁଅନ୍ତାନି। ଆଜି ଟିକେ ବର୍ଷା ହୁଅନ୍ତାନି ଆଜି ଟିକେ ବର୍ଷା ହୁଅନ୍ତାନି।
ବର୍ଷା ଦିନ ତ ଆଇଲାଣି ଆଉ ଖୋଜିବାକୁ ପଡିବନି ନିତିଦିନ ଏନା ଚାଲିବ ଆଉ
ହଁ।
କୂଅ ଫୁଲ ହେଇକି ବାରି ଦୁଆର ସବୁଆଡେ ହେଇଯିବ ଆଉ ଖୋଜିବାକୁ ପଡିବନି କୂଅ ଫୁଲ ହେବା ପାଇଁ କହିବାକୁ ପଡିବନି। ଆଉ
ଆଉ କଣ ଆମର ତ ଏବେ ସବୁ ବାଇରେ ଲଗେଇଚୁ ପରିବା ଲଗେଇଚୁ କାକୁଡି ଲଗେଇଚୁ
ହୁଁ।
ଆଉ ଜହ୍ନି ଲଗେଇଚୁ ଭେଣ୍ଡି ଲଗେଇଚୁ ମକା ଲଗେଇଚୁ ଆଉ ଲଗେଇଚୁ ବରଗୁଡି ଲଗେଇଚୁ ହଁ ମକା ମିଠା ମକା ଲଗେଇଚୁ ବାଇଗଣ ଲଗେଇଚୁ ପୋଇ ଲଗେଇଚୁ ଆହୁରି ଲଗେଇଚୁ କନ କହିଲେ? କାକୁଡି ଲଗେଇଚୁ ଜହ୍ନି ଝୁଡ଼ଙ୍ଗ କଲରା ସବୁ ଲଗେଇଚୁ ତଟକା ତଟିକା ପରିବା ହେଲେ ପେଟ କିଣିକି ଖାଉଚେ ଆମେ ତେଲ ସାର ମସଲା ଏମିତି ଆମ ବାଇରୁ ନିଜେ ଆଣିବ ତଟକା ତଟକା ପାରିବା ଖାଇବ।
ମତେ ଭଲ ଲାଗେ ଗଛ ଲଗେଇବା ପାଇଁ ମୁଁ ଛାତ ଉପରେ ବାଇଗଣ ଗଛ ଲଗେଇ ବୋଲି ଆଜି ସବୁ ସଫା କରିଛି ଯଦି ବର୍ଷା ନହେଲା କାଲି ମୁଁ ଆମ ଛାତ ଉପରେ ବାଇଗଣ ଗଛ ଲଗେଇବି।
ମୁଁ ଲଗାଏ ମୁଁ ଗୋଟେ ଗଛରେ ମିନିମମ୍ କୋଡିଏ ପଚିଶ କେଜି ବାଇଗଣ ହୁଏ ଛାତ ଉପରେ କିଛି ସେଥିରେ କିଛି ସାର ଦେଇନି ଖାଲି ଗଛ ଲଗେଇଲାବେଳେ
ମୁଠେ ସାର ଦେଇଦିଏ ସେତିକି ଆଉ କିଛି ସାର ଦିଏନି କି ଔଷଧ ପକାଏନି ଛାତ ଉପରେ ମୋର ହୁଏ ଖତ ଦିଏ ବହୁତୁ ସାରା ଖତ ଦିଏ। ମୋର ହୁଏ ଏକାଥରକରେ ମାନେ କୋଡିଏ ପଚିଶୀ
ହୁଁ ହୁଁ ସେଇଠୁ ତ ଆଣବି ଖାଇଦଉଥିବ ଆଉ ଆଣିବାକୁ ପଡୁନ ଗୋବାହାରୁ
ହଁ ମୁଁ ଟମାଟୋ ଲଗା ଶୀତ ଦିନେ ଲଗାଏ ଟମାଟୋ ଅ ଆଉ ବାଇଗଣ ଆଉ ଲଗାଏ କଣ କହିଲେ ମଟର ଛୁଇଁ ଛାତ ଉପରେ ସବୁ କଣ କହିଲେ ଯୋଉ ଆମର ଟମା ପଟ ଝୁଡ଼ିରେ ଲଗାଏ ବସ୍ ଟମାଟୋ ଯୁଡିରେ ବସ୍ତାରେ ଲଗଉଥିଲେ ବସ୍ତା ଯେହେତୁ ଫାଟି ଫୁଟା ଗଲା ଆଉ ଭଲ ଲାଗିଲାନି ବସ୍ତାରେ ଦୁଃଖ ଲାଗିଲା। ସେଥିପାଇଁ ଏ ବହୁତ ମାଟି ଦେଇ ଦଉଚି ଲଗଉଚି ଆମର ବହୁତ ସାରା ମାନେ ଇ ହ ଏ ବର୍ଷ ଭାବିଛି କି ମାନେ ଲଙ୍କା ଲଗେଇ ବୋଲି ଭାବୁଥିଲେ ମତେ ସମସ୍ତେ ମନା କଲେ କି ନାଇଁ ଛାତ ଟା ଛାତ ଉପରେ ଲ ଲଙ୍କା ଲଗାନ୍ତିି ସେଥିପାଇଁ ଲଗେଇଲିନି ନହେଲେ ମୁଁ ଧଣିଆ ପତ୍ର ଲଗାଏ ଛାତ ଉପରେ ବାରି ଅଛି ଯେ କିନ୍ତୁ ବାରିକି ଯାଇକି ମତେ ମତେ ଲଗେଇବାକୁ ଭଲ ଲାଗେ। କିନ୍ତୁ ବାରିରେ ଯାଇକି କାମ କରିବାକୁ ଭଲ ଲାଗେ। ସବୁ ଲୋକ। ନାଇଁ ଟିକେ ଦୂରରେ ଅଛି ଟିକେ ଦୂରରେ ମାନେ ଆମ ବାଇରେ। କିନ୍ତୁ ଯେହେତୁ ରାସ୍ତାଟା ତ ମୋତେ ଭଲ ଲାଗେନି ଛାତ ଉପ ରେଲେ ମୋର ଯେତେବେଳେ ଇଚ୍ଛା ହେଲା ଛାତ ଉପରକୁ ପଳେଇଲି। ସଜାଡିଦେଲି କେତେବେଳେ ସକାଳୁ ଉଠିକି ଆସିଲେ ଦେଖିଦେଲି ପୁରା ସୁନ୍ଦର ଲାଗେ। ଯେତେବେଳେ ରାତିରେ ବି ଇଚ୍ଛା ହେଲେ। ଛାତ ଉପରକୁ ଯାଏ ଧନଆ ପତ୍ର ଦିଟା ତୋଳିକି ଧରି ପଳେଇ ଆସେ ଡର ନାହିଁ। ବାରିକି ଗଲେ ଡର ନା ମୁଁ ଶାଗ ବି ଲଗାଏ ଛାତ ଉପରେ।
ସେରା କେମିତି ସବୁ ଲଗାଅ ଛୋଟ ଛୋଟ ଜାଗାରେ?
ପ ନାଇଁ ନାଇଁ ଇଟା ଦେଇଦେଇକି ତାପରେ ପଟା ପକେଇଦିଏ। ପଟା ପକେଇକି ତାପରେ ଚାରିିକର ପୁଣି ଇଟା ଦେଇଦିଏ। ତାପରେ ଗୋଟେ ଜରି ପକେଇ ଦେଇକି। ମାଟି ବହୁତ ସାରା ମାଟି ଦେଇ ତାପରେ ସେଇଥିରେ ତାକୁ ପୋତି ଦଉ। ଏ ବର୍ଷ ରସୁଣ ଲଗେଇଥିଲୁ ଯେ କମ ମାଟି ହେଲା ବୋଲି ହେଲାନି ରସୁଣ। ନହେଲେ ରସୁଣ ବି ଲଗେଇଥିଲୁ। ଓ।
ତାକୁ ବାଡିରେ ବିଲ ବିଲ ଯୋଉ କରୁଛନ୍ତି ସେଠି ଗଲେ ଟିକେ ଭଲସେ ହବ।
ବାରିରେ ଲଗା ହେଇନଥିଲା ଆମର କିଛି। ଉପରେ ଲଗେଇଥିଲି ମୋର ହେଲାନି ଯେଡିିକିଟେ ଲଗେଇ। ଏଥିରେ ସେଡିକିଟାଏ ହେଇକି ରହିବ।
ମାନେ ବାହାରିଲା ବେଳକୁ ବି ସେଡିକିଟେ ବାହାରିଲା।
ହଉ ଆଉ ହଉ ରଖୁଛି ତାହେଲେ ପରେ କେତେବେଳେ କଥା ହେବା ଆଉ।
ଆଜ୍ଞା।
ହଁ।